ଓ।
ହଁ କହ ଏଇ ବସିଥିନି ତୁ କଣ କରୁଛୁ?
ମୁଁ ବା ହେଇ ଟିକେ ଦୋଳି ଖେଳୁଥିଲି ରଜ ପାଇଁ ମୋ ବାପା ଆଗୁଆ ଦୋଳି ଲଗେଇ ଦେଇେଇଛନ୍ତି ତ। ଟିକେ ଦୋଳି ଖେଳୁଛି ଆଉ ହୁଁ ଦୋଳି ଲଗା ହେଇକି ପୁରା ସବୁ ଟ ଟିଂ ହେଇସାରିଲାଣି ସବୁହେଇସାରିଲାଣି ଆ ମୁଁ ଟିକେ ଦୋଳି ଖେଳୁଥିଲି ତୁ କଣ କରୁଥିଲୁ?
ମୁଁ ହେଇ ଯାଉଥିଲି ଭାଇ ପାଇଁ କଣ ଖାଇବା ବନେଇବି।
କଣ ବନେଇବୁ ଆଜି ରାତିରେ
ଝୁଡଙ୍ଗ ଆଳୁ ଭଜା ରୁଟି।
ରୁଟି ପୁରା ବନେଇ ଦଉଛୁ ନିଜେ ଅଟା ଦଳିକି ବେଲିକି ବନେଇ ଦଉଛୁ ପୁରା।
ସବୁ ମୁଁ ନିଜେ ନିଜେ କରି ଶିଖିଛି।
କେମିତି ବନଉଛୁ।
ଉଁ ଅଟାରେ।
ନା ନା ମାନେ ରୁଟି ଟାକୁ ତୁ ଫୁଲଉଛୁ କେମିତି ତାୱରେ ଫୁଲଉଛୁ ନା
ତାୱାରେ ତାୱାରେ ମୁଁ ଫୁଲାଏ ମତେ ଭଲ ଲାଗେ ତାୱାଟା ଅଧିକ ଭଲ ଫୁଲେଇବ ହୁଁ।
ତେ ଲୋକ ଏଇ ଯୋଉ କପଡା ଲଗେଇକି ଫୁଲାନ୍ତି ଆଉ ହେଲା ଯୋଉ ଗୋଟେ ଅଛି ରୁ
ନାଇଁ ସେ ତାୱା ତାୱାରେ କପଡ଼ା ଲଗେଇକି ଫୁଲାଏ। ବୁଝିପାଇଲୁ ଗ୍ୟାସରେ ଯୋଉ ଫୁଲା ଯାଏ ସେଥିରେ ହଁ।
ବେ କହନି ରୁଟି କେମିତି ଟିକେ ନରମ କେ କଣ କଲେ ରୁଟି ପୁରା କେ ଅଧିକ ସମୟ ପାଇଁ ନରମ ରହି
ଶୁଣୁ ଯେତେବେଳେ ବି ଅଟା ଦଳିବୁ ହେଲା ଅଟା ଦଳିବୁ ଯେତୋଳେ ନା ଟିକେ ମାନେ ଅ ଅଟା ଦଳିବା ଟିକେ ଟା ଟାଇଟ୍ କରି ଅଟା ଦଳିବୁ। ହେଲା ଆଉ ତାକୁ ଦଶ ମିନିଟ୍ ପାଇଁ ଛାଡି ଦବୁ ହଁ ରୁଟି କରିବାର ଦଶ ମିନିଟ୍ ପୂର୍ବରୁ ଅଟାକୁ ଦଳିକି ଛାଡିଦବୁ ହେଲା। ତାପରେ ଯେତେବେଳେ ଖୋଲିବୁ ହଁ ତାପରେ ହଁ ପାଣି ଲୁଣ ପକେଇକି ଆଉ ଟିକେ ଉଷୁମ ପାଣିରେ ଯଦି ଦଳିବ ଆହୁରି ବଢିଆ
ହଁ। ମତେ ଗୋଟେ କିଏ କହୁଥିଲା ମଝିରେ ଥରେ ମୁଁ ଜାଣି ମୋ ମାଉସୀ ନା ମୋ ମାଇଁ ଏମିତି ଗୋଟେ କିଏ କହୁଥିଲେ ହେଲା ଆଉ ରୁଟି ଅଟା ଯେତେବେଳେ ଦଳିବୁ ତା ଦେହରେ ଟିକେ ଉଷୁମ କ୍ଷୀର ପକେଇକି ଦଳିଲେ
ହଁ କ୍ଷୀର ନହେଲେ ପାଣି ପକେଇକି ଦଳିଲେ ସେ କଣ କ ହଁ ଉଷୁମ ପାଣି ନହେଲେ କ୍ଷୀର। କ୍ଷୀର ଅପସନାଲ ସମସ୍ତେ ତ କ୍ଷୀର ପକେଇ ଦଳିବେନି ତ ସେଥିପାଇଁ ହଁ। ତ ପା ଗରମ ପାଣିରେ ଟିକେ ଦଳିଲେ ଅଟଟା ନରମ ହୁଏ। ତାପରେ ପୁଣି ଯେତୋବୋଳେ ହଁ ଟିକେ ଟାଇଟ୍ କରିକି ଦଳିକି ଦଶ ମିନିଟ୍ ରଖିଦବୁ। ତାପରେ ଦଶ ମିନିଟ୍ ପରେ ପୁଣି ଥରେ ଦଳିବୁ ହଁ ଆଉ ଟିକେ ଦଳିକି ତାପରେ ଗୋଲ ଗୁ କରିକି ତାକୁ ଭଲସେ ସେକିବୁ ପୁରା ସିମ୍ ରେ ଦି ପଟ ସେକିବୁ ତାପରେ ଯେତେବେଳେ ତୁ ତାକୁ ସେକିବୁ କପଡାରେ।
ହଁ ହଁ ଆପେ ଆପେ ଫୁଲିବ ହଁ ହଁ ନା ମୁଁ ଥରେ କରିଛି ମୁଁ ତାୱରେ ଖଡିକା ଲଗେଇକି ଧୀରେ ଧୀରେ ଧୀରେ ଧୀରେ ଫୁଲାଏ ଯେତିକି ଫୁଲେ ଫୁଲେ। ସେମିତି କରିକି କରେ ଆଉ ଆଜି ଯୋଉ କ ତ ଯାଇଥିଲି ଗୋଟେ ଜାଗାକୁ ଶାଢୀ ଦେଖିବା ପାଇଁ ଗୋଟେ ଦୋକାନ କୁ ହେଲା। ତ ରଜ ପାଇଁ ମୋ ମମିର ଗୋଟେ ଶାଢୀ ଆଣିବି ବୋଲି ଅ ତୁ ତ ଯାଇଥିଲି ଦେଖିବାକୁ ହେଲା।
ହୁଁ।
ଟେ ହଳଦିଆ ଆଉ କଳା କଲର ଟିକେ ସମ୍ବଲପୁରୀ ପ୍ରିଣ୍ଟ ହି ଥିବ ଗୋଟେ ଶାଢ଼ୀ ଦେଖିକି ପୁରା ଭଲ ଲାଗିଲା ଆଣିଲି ଗୋଟେ ଜାଣିଚୁ ନାଁ? ଆଉ ସେଇଠି ପୁରା ଭଲ ଭଲ ଶାଢ଼ୀ ବି ଅଛି ତୁ ଯି ଯିବୁ କୋଉଦିନ ଯାଇକି ଆଣିବୁ ହେଲା। ଆଉ କଣ କହୁଥିଲି କନିବେ ଖରା ବେଳେ କଣ ଖାଇଥିଲୁ?
ବୋଉର ଯୋଉ, ମୁଁ ଖରା ବେଳେ ଖାଇଥିଲି ଭାତ। ଆଉ ପୋୋଇ ଆଳୁ ଚଡଚଢି ଆଉ ମୁଗଡାଲି।
ତୁ କରିଥିଲୁ?
ମୁଁ କରିଥିଲି।
ଚୁଲି ବଢ଼ିଆ କରୁଚୁ ଆଉ ସବୁ କଣ କହୁଛନ୍ତି ଟେଷ୍ଟି ଲାଗୁଚି ନା?
ମୋ ଭାଇ ଦିଇ ଥର ତିନ ଖାଇଛି।
ଟେଷ୍ଟି ଲାଗୁଚି ଟେଷ୍ଟି ଲାଗୁଛି। ଯା ହଉ ଭଲ ଆଉ କଣ ତୋର।
ସେ କାମ କରୁଥିଲା ଯେତୋଳେ ଖାଲି ଥରେ ଖାଇଲା ତାପରେ ଥରେ ରୁଟିରେ ଖାଇଲା ତାପରେ ପୁଣି ଭାତରେ ଖାଇଲା।
ହେଲା ଆଉ କଣ? ତାହେଲେ ତୁ ତୁ କରୁଛୁ ମତେ ଗୋଟେ କିଛି ଗୋଟେ ଟେଷ୍ଟ କରଉନୁ ନା। ଉଁ‌? ପୋଇ ବୋଇତଳୁ କରୁଥିଲୁ ତ ରବାରେ ହୋଉ କଣ କଣ କରିବୁ ତାହେଲେ ମୁଁ ଜାଣିଚୁ ତ ନିରାମିଶି ସେଇ ହିସାବ ରେ କରିବୁ। ବେ ଆମିଷ ଭକ୍ଷଣ ଭଲ ନୁହଁ, ନିରାମିଷ ଭକ୍ଷଣ କଲେ ଭଲ। ସେଥିପାଇଁ ମୁଁ ଆଉ ଆମିଷ ଭକ୍ଷଣକୁ ଛାଡିକି
ଟୁନି
ନା ଛାଡି ପାରିବୁ, କେତେବେଳେ ଛାଡି ପାରିବୁ କହନି ଯେତେବେଳେ ଗୋଟେ ମାନେ ତୋ ମନ ଟାକୁ ସ୍ଥିର କରିକି ଭାବିବୁ
ମୁଁ ଭଲ ପାଏ ଆନିମଲସକୁ ମୁଁ ଭଲ ଲାଗେ ଭଲ ପାଏ ଆନିମାଲ ମୁଁ ବହୁତ ବହୁତ ବହୁତ ଭଲ ପାଏ କିନ୍ତୁ କିନ୍ତୁ ଚିକେନ ପ୍ରତି ମୋର ଅଲଗା ଇମୋସନ ଅଛି।
ହଉ ଯଦି ତତେ ଏତେ ଭଲ ଲାଗେ ଧୀରେ ଧୀରେ ଛାଡେ ତାହେଲେ, ପୁରା ଛାଡ ନା ଏକା ସାଙ୍ଗରେ। ଧୀରେ ଧୀରେ ଛାଡ ଦେଖିବୁ
ହଁ ମୁଁ ଏମିତି କରିପାରିବି ମୁଁ ଯଦି ମୁଁ ଯଦି ସପ୍ତାହ ବାରେ ପାଞ୍ଚଟା ରବିବାର ପଡୁଛି ମୁବେ ପାଞ୍ଚ ପାଞ୍ଚ ପାଞ୍ଚ ଥର ଚିକେନ ଖାଉଛି ତାପରେ ମୁଁ ତିନିଥର ଖାଇ ପାରିବି ଦିଥର କାଟି ପାରିବି।
ଦି ଥର ହଁ ସେଇୟା କର ଫାଷ୍ଟ ଥର ତିନିଥର ଖାଇକି ଦି ଥର ଖାନା ତାପରେ ଏମତି ଧୀରେ ଧୀରେ ଧୀରେ ଧୀରେ କର ଦେଖିବୁ ଆଇଁଷ ପୁରା ପୁରୀ ଛାଡିଦବୁ ହେଲା ପୁରା ଯଦି ଡିବୁନି ତାହେଲେ କିଛି ନାହିଁ ଆରାମ ସେ ହଁ ଟିକେ ଟିକେ ଛାଆଡେ କିଛି ନାହିଁ, ବେଶୀ ବି ଖାଆ ନା ବେଶୀ ବି ଖାଇଲେ ଭଲ ନୁହଁ।
ମତେ ମାଛ ଭଜା ବି ବହୁତ ଭଲ ଲାଗେ ମୁଁ ୟୋଗା ଷ୍ଟାର୍ଟ କରିଛି ଜାଣିଛୁ?
ଏ ବଢିଆ କଥା ଆଉ କଣ, ଆଉ ଗୋଟେ ଭଲ କଥା ଜାଣିଛୁ? କଣ କହିଲୁ ସକାଳୁ ଉଠିକି ଡେଲି ହେଲା ଖାଲି ପେଟରେ ଗୋଟେ ଚାମଚ ଜିରା ନେଇଯିବୁ ଜିରା ଗୋଟେ ଚାମଚ ଖାଇକି ପାଣି ଟୋପେ ପିଇଦବୁ ଦେଖିବୁ ଦିନ ସାରା ତତେ ମାନେ କଣ କହିଲୁ କିଛି ହେବି ହେବି ଲାଗିବନି କିଛିତତେ ଏମିତି ଲାଗି ଗିବନି ମାନେ ଅଯୋଉ ବାନ୍
ତିନ୍ସ କହିଲୁ କାହିଁକି ନା ମୋର ସବୁବେଳେେ ଗ୍ୟାସ ହୋଉଛି।
ହଁ ଜିରା ସକାଳୁ ଉଠିକି ଗୋଟେ ହାଫ ଚାମଚ ନେଇକି ପାଟି ପାଣି ଚୋବେଇ ଦେଇକି ପାଣି ପିବ ହଁ କହ। ହୁଁ କହୁନୁ କ।
ଵଉର ଯୋଉ ଶାଢୀ ଟା ଆଣିନଥିଲି
ହୁଁ ହୁଁ।
ସେଇ ସାରୀ ଟା ଆଜି ଦେଇକି ଆସିଛି ବ୍ଲାଉଜ ବନେଇବା ପାଇଁ ମୁଁ ରଜ ଦିନ ପିନ୍ଧିଦେବି।
ଏ ଯୋଉ ପପ୍ ଡିଜାଇନ କରିବୁ ହେଲା ଭଲ ଲାଗିବ ଓ ଆଣ୍ଟି ବି ନାଇଲେ ଆଣ୍ଟିକୁ ମାନିବ
ଟିକେ ସ୍ଲାଇଡ ଗୋଟେ କୁଞ୍ଚ ଦେଇକି ପପ୍ କରିଥାନ୍ତୁ ସିନା ଭଲ ଲାଗିଥାନ୍ତା ଆଣ୍ଟି ସେଇ ମେଚିଂ କଲର ଯୋଉ ବ୍ଲାଉଜ ଥିବ ସିମ୍ପୁଲ ବ୍ଲାଉଜ ଗୋଟେ ପିନ୍ଧିଦେବେ କଣ ହେଲା ସେଇଟୁ। ହୁଁ
ହଁ ମୁଁ ଦେଖେ ଯଦି ଭଲ ଲାଗିଲା ତାହେଲେ ପିନ୍ଧିବି ନହେଲେ ଖୋଲି ଖାଲିକି ଆଣ୍ଟିକି ଦେବି।
ହଁ ସେୟା କରିବୁ ହେଲା। ଆଉ ଯୋଉ କଣ କନି କହୁଥିଲି ବେ ଜିରା ପିଇ ଦବୁ ହେଲା। ଆଉ ହେଲା ସକାଳୁ, କି ଗଛ ଲଗେଇଛୁ? କି ଗଛ?
ସକାଳୁ ମୁଁ ଯୋଉ ଇଏ ମନି ପ୍ଲାଣ୍ଟ ଲଗେଇଛି।
ସେଇଟା ପୁରା ବଢିଆ ଲ ଲୁ ଲଗା ପୁରା ଭଲସେ ବଢିଲେ ସେଟା ଘର ପାଇଁ ବି ଭଲ। ଆଉ ଗୋଟେ କଥା ଜାଣିଛୁ ସକାଳୁ ଆମେ ଯୋଉ ବ୍ରେକଫାଷ୍ଟ ଖା ଯଉ ଖାଉ ଖାଉଚନ୍ତି ବରା ଘୁଗୁନି ଇଟିଲି ସିଙ୍ଗଡା ଏଗୁଡା ସବୁ ଖାଉଛନ୍ତି ଏଗୁଡା ଟୋଟାଲି ଖାଇବା କ
ସେଗୁଡ଼ା ଖାଉନି ମୁଁ ସବୁ, ଉଇଦାଉଟ୍ ଅଏଲରେ ଖାଉ ଉଚି କାହିଁକିନାଁ ମୋର ଏସିଡିଟି ଅଛି ମୋ ଛାତି ପୋଡ଼ା ହୁଏ।
ହଁ ଏଇ ଯୋଉ କଣ କନି ଖାଇବୁ ଅ ଯୋଉ ଛ ତୁଆ ଖାଇ ପାରିବୁ ମାଣ୍ଡିଆ ଖାଇ ପାରିବୁ ନହେଲେ ଉପମା କି ହଁ ଓଟସ ଫୋଟସ ଖାଇପାରିବୁବି ସେଗୁଡ଼ା ସବୁ ଭ
ମାଣ୍ଡିଆ ମାଣ୍ଡିଆ କୋଉ, କୋଉ ଅଞ୍ଚଳରେ ଅଧିକ ମିଳେ?
ମାଣ୍ଡିଆ ମୁଁ ଓଡ଼ିଶାରେ ହିଁ ମିଳେ କୋଉଠି କୋଉ, କୋଉ ଜିଲ୍ଲା ମୁଁ ଠିକିସେ ଜାଣିନି ହେଲେ ମାଣ୍ଡିଆଟା ଭଲ ବହୁତ୍ ଭଲ ଦେହ ପାଇଁ ମାଣ୍ଡିଆରେ ଖିରି କରି ପାରିବୁ ମାଣ୍ଡିଆରେ ଉପମା କରିପାରିବୁ ମାଣ୍ଡିଆରେ ପିଠା କରିପାରିବୁ ମାଣ୍ଡିଆରେ ରୁଟି କରିପାରିବୁ ମାଣ୍ଡିଆରେ ଯୋଉ ଖାଲି ସେମିତି ଭେଦେଇକି ତାକୁ ପାଣି ଆଉ ଟିକେ ମିଠା ପାଇଁ ଗୋଟେ ଗୁଡ଼ ଧୋଇଦେଇକି ଦେଇକି ଗୋଳେଇକି ଖାଇପାରିବୁ ସେଇଟା ବହୁତ୍ ଭଲ ଦେହ ପାଇଁ ବହୁତ୍ ଭଲ ମାନେ ଯୋଉ ଆମର
ଆମ ଆମ ଓଡିଶାରେ ଫେମସ୍ ଓଡିଶୀ ଡ୍ୟାନ୍ସ ହେଲା ହେଲା ଆମ ଓଡିଶାରେ ଫେମସ୍ ଓଡିଶୀ ଡ୍ୟାନ୍ସ ହେଲାତ ତୁ ତୁମ୍ ତୁ ମୁଁ ଚାଲୁନୁ ଷ୍ଟାର୍ଟ କରିବା ଶିଖିବା?
ଚାଲୁନୁ ଆମେ ଶି ଖିବା ହଁ ଚାଲ, ମତେ ଟିକେ ଏତେ ଆକ୍ଚଲି ନାଚିବାରେ ଟିକେ ଇଣ୍ଟରେଷ୍ଟ ନାହିଁ ମତେ ଟିକେ ଗୀତ ଗାଇାରେ ଇଣ୍ଟରେଷ୍ଟ ଗୀ ତ ପ୍ରତି ମୋର ଟିକେ ଅଛି କଣ କହିଲୁ କୁଅନ୍ତି ସେଇଟା ଓଡିଆରେ କଣ କୁଅନ୍ତି ଆମର ଗୀତ ଗାଇବାରେ ଟିକେ ମୋର ନାଁ ନାଁ ମୁଁ ଏବେ ଟିକେ ଗାଇ ପାରିବିନି ପରେ କେବେ ଗାଇମି ଗୀତତୁ ଶୁଣିବୁ ଭଲ ଗୀତଟେ ବା ଛିକି ରଖିଥିବି ଟିକେ ପ୍ରାକ୍ଟିସ୍ କରିକି ଗାଇଲେ ଶୁଣିବୁ ହେଲା ଆଉ ଗୋଟେ କଣ କହୁଥିଲିବି ତତେ ଭୁଲିଗଲି ଆମେ ଯୋଉ ଆ ମତେ ମତେ ମୁଁ ଯେତେବେଳେ ଫାଙ୍କା ଥାଏ ଘରେ ଯେତେବେଳେ ବସିଥାଏ ହେଲା ମତେ ପୁରା ବହୁତ୍ ଭଲ ଲାଗେ ଗୀତ ଶୁଣିବା ପାଇଁ କୋଉ ଗୀତ କନି ପୁରା ମାନେ ଠାକୁର ଭଜନ ଗୀ ତ ହେଲା କି ନହେଲେ ଏଇ ଯୋଉ କଣ କହିଲୁ ପୁରା ପୁରୁଣା କାଳିଆ ଓଡିଆ ଗୀତ ହେଲା ମତେ ସେଗୁଡ଼ା ସବୁ ଭାରି ଭଲ ଲାଗେ ମୁଁ ସେଗୁଡ଼ା ସବୁ ଶୁଣି ଶୁଣି ଶୁଣି ଶୁଣି ମାନେ କଣ କହିଲୁ ମତେ ପୁରା ଦିନଟା ମତେ ଲାଗେ ଗୋଟେ ଶାନ୍ତି ଶାନ୍ତିମୟ ଯାଉଚି ଆଉ କଣ କହନି ଭଲ ଲାଗେ ପୁରା ଯାଇକି ସବୁ ପ୍ରାକୃତିକ ଜାଗା ବୁଲିବା ଯେମିତି ସାଇକେଲ ଫାଇକେଲ ଧରିକି ଟିକେ ସାଇକେଲିଂ କରିବି ସ୍କୁଟି ଧରିକି ଟିକେ ଫାଙ୍କା ଜାଗାରେ ଯାଇକି ବସିବି ଏଗୁଡ଼ା ମତେ ଭଲ ଲାଗେ ବହୁତ୍ ଭଲ ଲାଗେ ଫାଙ୍କା ଟାଇମରେ ତତେ କଣ ଭଲ ଲାଗେ?
ମତେବି ସେମିତି ଗୀତ ଶୁଣିବାକୁ ବହୁତ୍ ଭଲ ଲାଗେ। ଆଉ ଡ୍ରଇଂ କରିବାକୁବି ବହୁତ୍ ଭଲ ଲାଗେ। ଆଉ ବୁଲିବାକୁ ଏକାଟିଆ ସ୍କୁଟି ନେଇକି ଭଲ ଲାଗେ।
ଆଉବି ମତେ କଣ ଭଲ ଲାଗେ ଜାଣିଚୁ ଏଇ ଯୋଉ ସବୁ ଯୋଉ ଛୋଟ ଛୋଟ କା ଟୁନ୍ ଆଙ୍କନ୍ତିନିନା ଚିତ୍ର ଆଙ୍କନ୍ତି ଟେଡି ବିୟର୍ କି ଯୋଉ ସ୍ମ ଯୋଉ ହସିବା ଯୋଉ ଇମୋଜି ଭଳିଆ ସେଇ ଭଳିଆ ସବୁ ମତେ ଭଲ ଲାଗେ କଣ ଜାଣିଚୁ? ମୁଁ ସବୁ ତାଦିହରେ କଣ କରେ କହିଲୁ ପେନସିଲରେ ଏ ସ୍କେଚ କଲା ଭଳିଆ ସବୁ ବନାଏ। ଛୋଟ ଛୋଟ ହଁ ମୋତେ ବଢ଼ିଆ ଲାଗେ ସେଗୁଡ଼ା କରିବାକୁ ଜାଣିଚୁ ଆଉ ମୁ ତେବେ ବସିଥାଏ ମତେ ସେଗୁଡ଼ା କରିବାକୁ ଭଲ ଲାଗେ ନହେଲେ ମେହେନ୍ଦୀ ମୁଁ କିଛି ନକରିପାରେବି ମତେ ତ ଡିଜାଇନ କିଛି ନଆସୁ ଯାଉ ଯେତିକି ଆସେ ସେତିକି ମତେ ବନେଇବା ପାଇଁ ମାନେ ଭଲ ଲାଗେ ନିଜକୁ ଟିକେ ଖୁସି ଲାଗେ। ତତେବି ଭଲ ଲାଗେନା?
ମତେ ବହୁତ୍ ଭଲ ଲାଗେ ଡ୍ରଇଂ କରିବାକୁ କିନ୍ତୁ ମତେ ଡ୍ରଇଂ କଲା ବେଳେ କେହି ମୋ ପାଖରେ ଥିଲେ ମତେ ଭଲ ଲାଗେନ ମତେ ଲାଗେକି ମୁଁ ନିଜେ ଏକାଟିଆ ବସି ବସି
ବାସ୍ ବାସ୍ ମତେ ଲାଗେ ମତେ ସେ ଦେଖିଲେ ମୁଁ ମୋ ଡିଜାଇନ୍ ମୋ ମାଇଣ୍ଡି କୁ ଆସିବନି ମୁଁ ବନେଇ ପାରିବିନି। ମୁଁ ଏକା ବନେଇ ଏକା ବନେଇଲେ ମୁଁ ଟିକେ ଭାବିକି ବନେଇ ପାରିବି ମତେ ବି ଏଇୟା ଲାଗେ। ମୁଁ ସେଥିପାଇଁ ଜମା ମତେ ବି କି ଟିକେ ବସ୍ ବା ଭଲ ଲାଗେ ନା, ହଁ ପଠେଇବୁ ତ ମୁଁ ଦେଖିବି। ହଁ ଆଉ ରଜରେ ଟିକେ ମତେ ମେହେନ୍ଦି ଲଗ୍ ଲଗେଇ ଦବୁ ନା ବେ ମୁଁ ତତେ ଗୋଟେ ମେହେନ୍ଦି ଲଗେଇ ଦେବି ତୋ ଦି ହାତରେ ମୋ ଦି ହାତରେ ତୁ ଟିକେ ଲଗେଇଦବୁ। ଲଗେଇଦବୁ ନା ମୋର ମୁଁ କଣ କହିଲୁ ପୁରା ସାଧା ସିଧା ଡିଜାଇନ। ହୁଁ, କୋଉନୁ
ମୋର ସବୁ ଡ୍ରଇଂ ରେ କିଛି ନା କିଛି ରାଜ ଥାଏ।
ହଁ! ତାହେଲେ ତୁ କଣ କହିଲୁ ମତେ ଦେଖେଇବୁ କୋଉ ଦିନ ମୁଁ ଗଲେ ତୁ ଯୋଉଡା ସବୁ ଆଙ୍କିଛୁ ମତେ ସବୁ ଦେଖେଇବୁ ତ ଯୋଉ ଦିନ ଯିବି। ହେଲା। ତମ ଘରକୁ, ମତେ ସବୁ ଦେଖେଇବୁ ମୁଁ ଦେଖିଲେ ସିନା ଜାଣିବି। ହେଲା।
ହୁଁ ଆସୁନୁ ଆମ ଘରକୁ ତୁ କେବେଠୁ ଆସୁନୁ ଆମ ଘରକୁ।
ଜିମି ରହିଥା ହେଲା ଆ ଭିତରେ ଦେଖିକି ଜିମି ଗୋଟେ କୋଉଦିନ। ବେ ଆଉ ଗୋଟେ କଥା ଜାଣିଛୁ ନା ଭଲ କଥାଟେ ହ୍ୟାଲୋ ବେ। ଜାଣିଛୁ ନା ଗୋଟେ ଭଲ କଥାଟେ ଯୋଉ ହେଲା ଅ ଯୋଉ ସେଦିନ ମୁଁ ଆସୁଥିଲି ଯୋଉ ଗାଡିରେ ହେଲା ଗୋଟେ ଦେ ଖିଲି କଣ କହିଲୁ ଆକାଶରେ ହେଲା ଗୋଟେ ପୁରା ବଢିଆ ଗୋଟେ ହେଇଥିଲା ମାନେ କଣ କହିଲୁ ଚିତ୍ର ଭଳିଆ ମତେ ପୁରା ଜଗନ୍ନାଥ ଭଳିଆ ଦେଖା ହଉଥିଲା ମତେ ଏତେ ସୁ ମାନେ ଇଏ ଦେଖାହେଲା ବେ ମୁଁ ପୁରା ଦେଖିକି ଫଟୋ ଉଠେଇବା ପାଇଁ ଯାଉଥିଲି ଗାଡି ଟା କ୍ରସ କରିକି ପଳେଇଲା ଫଟୋ ଉଠେଇ ପାଇଲିନି ସାଙ୍ଗ ସାଙ୍ଗ ହଁ ବା ପୁରା ସାଙ୍ଗ ସାଙ୍ଗ ଜୁହାର ହେଇଗଲି ପୁରା ସ
ଜଗନ୍ନାଥଙ୍କ ଦର୍ଶନ କଲେ ମତେ କାହିଁକ କାନ୍ଦ ଲାଗ
ମତେ ବି ଜଗନ୍ନା ତୁ ଦେଖିବି ତୁ ଯେତେ ଯୁଆଡେ ଯାଇଥା ତୁ କହୁଛୁ ବା ଖାଲି ଜଗନ୍ନାଥ ଙ୍କ ମାନେ ପାଖକୁ ପଳେଇବୁ ତୋତେ କେମିତି ଲାଗିବ କହିଲୁ ମାନେ ଦେ ତାଙ୍କ ମୁହଁକୁ ତ ଅନେଇଦବୁ ଆଖିରୁ ଲୁହ ଛ ଛଳ ଛଳ ହେଇକି ବାହାରି ଆସିବ ତାଙ୍କ ମୁହଁକୁ ଅନେଇ ହବନି ହଁ ପା
ସବୁ ସବୁ ଭୁଲିଗଲା ଭଳିଆ ଲାଗେ ମତେ ବି ସେୟା ମାନେ ଏଆ ଆଉ କଣ କହିଲୁ ଗୋଟେ ଏତେ ଶାନ୍ତି ଲାଗେ ମତେ ଲାଗେ ମୋର କିଛି ଚିନ୍ତା ନାହିଁ କିଛି ମୋର ଦୁଃ ଖ ନାହିଁ କିଛି ମୋର ମାନେ ମାନେ ଭାବିବାର ନାହିଁ ସବୁ ଯାହା କରୁଛନ୍ତି ଭଗବାନ କରୁଛନ୍ତି ଯାହା ହବ ଭ ଭଗବାନ କରିବେ ବି ମୁଁ ପୁରା ଏମିତି ଭାବେ
ଯାଇକି ତାଙ୍କ ପାଖରେ ବସନ୍ତି ତାଙ୍କ ଦାଣ୍ଡରେ ଯାଇଁକି ବସନ୍ତି କିନ୍ତୁ ବେଳେବେଳେ ଇଚ୍ଛା ହଉଛି ଯାଇଁକି ତାଙ୍କ ଦାଣ୍ଡରେ ବସନ୍ତି କି କିଛି ସମୟ ବସିକି ଆସନ୍ତି କିନ୍ତୁ କେବେ ବି ଯାଇପାରୁନି ଥରେ ପ୍ଲାନ କରିବା କି ଯିବାକୁ ତାଙ୍କ ପାଖକୁ
ଦେଖିବା ଦେଖିବା କଣ ହଉଛି କିନ୍ତୁ ଠାକୁରଙ୍କୁ ଡାକେ
ଛାଡ଼ିବ ବୋଲି
ହଁ ଦେଖିବା କଣ କହିଲ ଆଗେ ଫାଷ୍ଟ୍ ହଁ ହଁ ଦେଖିବା ନହେଲେ ଯିବା ଗୋଟେ କୋଉଦିନ ଦେଖିକି ଫାଙ୍କା ହେଇକି ହେଲା ଆଉ ଟିକେ ବି ଭଲସେ ଠାକୁରଙ୍କ ପାଖରେ ଟିକେ ନ ବସିକି ଆସିଲେ କହନି ଭଲ ଲାଗିବନି ଜାଣିଛୁ।
ମୁଁ ଚାହୁଁଛି ମୋ ସାଙ୍ଗମାନଙ୍କ ସହିତ ଯିବା ପାଇଁ
ମୁଁ ବି ସେଇୟା ତ ମୁଁ ବି ସେଇୟା ସାଙ୍ଗମାନଙ୍କ ସହିତ ଗଲେ ଟିକେ ଗୋଟେ ସା ମାନେ କଣ କହିଲୁ ନିଜର ଯୋଉ ନିଜର ଯୋଉ ନି ନିଜଶ୍ଵତ ଟା ଅଛି ସେଇଟା ଆମେ ଦେଖେଇ ପାରିବା କମ ପିଲା ହଁ ବେଶି ପିଲାରେ